ହ୍ୟାଲୋ
ହଁ
ହ୍ୟାଲୋ
ହ୍ୟାଲୋ
ହୁଁ କଣ କରୁଛ?
ଶୋଇଛି, ତମେ?
ଓହୋ, ମୁଁ ବସିଛି, ଆଉ ତମର ଖାଇବା ପିଇବା ସରିଗଲାଣି?
ହଁ ସରିଲାଣି, ତମର ସରନି କି?
ନା ନା ସରିନି ରୋଷେଇ ସରିନି ପରା।
ଖାଇ ସାରିଲା ପରେ ତ ବସିବାକୁ ଇଛାହଉନି ଆଉ, ସେଥିପାଇଁ ମୁଁ ଗଡୁଛି।
ହଁ ଖାଇସାରିଲା ପରେ ଆଉ ବସିହବନି ପୁରା ଗଡିକି ହିଁ ରହିବ। ମାନେ ଦିନ ସାରା ପୁରା ଏତେ ସାରା କାମ କରି କରି ଏସବୁ ହେଇକି
ମତେ ତ ହଁ।
ସେଥିପାଇଁ।
ମୋର ତ ବହୁତ କାମ ମାନେ ମତେ ବହୁତ ହାଲିଆ ଲାଗୁଛି ମାନେ ଏବେ ବି ଛୋଟ ଛୋଟ କାମ ଗୁଡାକ ତ କରି କରି ଲାଗୁଛି ଆଉ। ଭାଇ ଭ
ହେଇଗଲ। ହୁଁ ହୁଁ। ଖରା ଦିନରେ ଟିକେ କାମ କରି କରି ହାଲିଆ ଲାଗୁନି କି?
ହଁ ସଖାଳ ତ ଅଧିକ ହଲିଆ ଲାଗୁଛି।
ସେଇଆ ଆଉ ଘରେ ରହି ରହି ବି ମିଜାର ଲାଗୁଛି ଟିକେ। କୁଆଡ଼େ ବୁଲାବୁଲି ଟିକେ କରିଗଲେ ଟିକେ ଭଲ ଲାଗନ୍ତା ଆକ୍ଚୁଆଲି। ତମେ ଯାଇଛ କି କୁଆଡେ?
ହଁ ଯାଇଛି ଯେ ଏବେ ତ ଭଲ ଲାଗିବନି, ଶୀତ ଦିନେ ଟି ଭଲ ଲାଗିବ ଖରା ଦିନେ ନା ଖାଲି ଖରା ହଉଥବ ଆଉ।
ହଁ
ଙ୍କ, ମାନେ ଶୀତ ଦିନ ହେଲେ ଟିକେ ମାନେ ଭଲ ଲାଗିବ ବୁଲିବା ପାଇଁ ଆଉ।
ହଁ ଶୀତଦିନ ବଢ଼ିଆ ହେ, ମାନେ ଭୋଜି ଫୋଜି କରିିବା ପାଇଁ ଭଲ ଭଲ ଜାଗା ଦେଖିକି। ନାଇଁ କି ଯେମିତି ଏ ଡ୍ୟାମ୍ ଟାଇପି ର ହେଇଥିବ, ତମେ ଯାଇଛ କୁଆଡ଼େ କୁଆଡ଼େ ମାନେ ଏମିତି ଛୋଟ ଛୋଟ ଜାଗା ଯାଗ ଯେମିତିକି ଭୋଜି ଭୋଜି କରିବା ପାଇଁ।
ହଁ ହଁ ଯାଇଛି ଯାଇଛି ଗୋଟେ ଜାଗା ଯାଇଥି ଚୁନି ଭଲ ଲାଗିଲା ସେ ଜାଗା ଟା ପୁରା ମାନେ ଅ ପଡିଆ ଭଳି ଅଛି ଆଉ ପାଣି ବି ସେଥିରେ ଅଛି। ମାନେ ସେଟା ଗୋଟେ ଆଉ ସେଠୁ ରୋଷେଇ ହଉଚି ନା ପାଣି ସେଇଟା ଭଲ ଅଛି ସେ ଜାଗା ଟା।
ହ
ପାଖରେ ଗୋଟେ ଗାଁ ବି ଅଛି ଚାହିଁବ ଯଦି ସେ ଗାଁ ରେ ଯାଇକିନା ବୁଲି ପାରିବ। ସେଠି ଆଉ ଖରା ଦିନେ କଣ କି ମାନେ ସେ ସବୁ ଲଗେଇ ଥାଉଚନ୍ତି ନା ମାନେ ପନିପରିବା କଣ କଣ ସବୁ
ହଁ ଗାଁ ଜାଗରେ ସବୁ ପନିପରିବା ଲାଗୁଛି ଛୋଟ ଛୋଟ ତାଙ୍କର ଯୋଉ ବାଡି ଯାକ ଥାଉଚି ତ। ସାଇଟ୍ ସାଇଟରେ ହ ହ ଆଚ୍ଛା ଆଚ୍ଛା। ଆମେ ବି ହେମତି ଶୀତ ଦିନେ ଯାଇଥାଉଚୁ ଯେ ଏବେ ତ ଖରା ଦିନେ ତ କୁଆଡେ ଯାଇନୁ। ଯାଇଚୁ ମାନେ ଏମିତି ଯାଇଚୁ ଗୋଟେ ଦିଟା ନର୍ମାଲ। ଏମିତି କଣ ବାର୍ଥଡ଼େ ଫାର୍ଡ଼େ ଯଦି ପଡ଼ିବ ହେଲେ କୁଆଡ଼େ ବୁଲାବୁଲି କରିଯିବ କେକ୍ ଫେକ୍ କାଟିବ କି କଣ ଗୋଟେ। ଆତି ଭୋଜି କରିବା ଅର୍ଥରେ ଯାଇନୁ। ସେଇଟା ସେଇଟା ତ ଯିବାକୁ ପଡିବ ନା ଗୋଟେ ଗୋଟେ ଦିନ।
ହଁ।
ସେଥିପାଇଁ ଆଉ ଶୀତଦିନ ହେଲେ ବି ଶୀତଦିନ ତ ପ୍ରାୟ ମାନେ ସବୁ ବର୍ଷ ଶୀତ ଦିନ ହେଲାବେଳେ ତ ଗୋଟେ ଗୋଟେ ଥର ଭଜି କରିଛି ବ ହେ ଏକ।
ହଁ ହଁ ସମସ୍ତଙ୍କୁ ଦେଖିକିନା ବି ଇଛା ହବ।
ହଁ ନାଇଁ ବର୍ଷକୁ ଥର ଗୋଟେ ଭୋଜିଟା ହେବ ହେ କାହିଁ ଯାହା ହେଲେ ବି।
ଆଉ ଦିନ ସାରା ତମେ ମଜା ମସ୍ତି କରିବ ନା ଦିନ ସାରା ତମକୁ ଭଲ ଲାଗିବ। ମାନେ ଖେଳିବ ପନିପରିବା ସବୁ କାଟିବ ହେଲା। ଏଟାକ ସବୁ କରିକି ଭଲ ଲାଗିବ।
ହୁଁ ହୁଁ ହୁଁ। ତମେ ଗଲା ବର୍ଷ ତାହେଲେ ଯାଇଥିଲ?
ହଁ ଏ ପାଖରେ ଗୋଟେ ଜାଗାଟେ ଅଛି ସେଠିକି ଯାଇଥିଲି ଭଲ ଲାଗିଲା।
ହୁଁ ହୁଁ ସେଟା ହେଲେ ବି କେତେ ହଉଚି କି ମାନେ ଏଇ। ତମକୁ କେତେ ଦୂର ପଡ଼ିଯିବ ଯଦି ଗାଡ଼ିରେ ଯଦି ଯିବ ବୋଲି?
ସେଟା ପନ୍ଦର
ଓହୋ ହୋ। ହେଲେ ବି ଲାଗିବ ନା କି ଅଧଘଣ୍ଟା ଅଧଘଣ୍ଟା ଉପରେ ଲାଗିବ ନାହିଁ କି ଟିକେ। ଓହୋ। ଆମେ ବି ଏଇଠୁ ଗଲା ବର୍ଷ ଯାଇଥିଲୁ ଯେ ଗଲା ବର୍ଷ ମାନେ କଣ ଏଇ ଯୋଉ ଶୀତ ଯୋଉ ଗଲା ଶୀତରେ ଯାଇଥିଲୁ। ଗୋଟେ ଜାଗାଟେ ଅଛି ରାନୀ ଖଣ୍ଡି ବୋଲି ଗୋଟେ ଜାଗାଟେ ସେଇଠି ହଁ ସେଠି ଏମତି ହଁ ଅଛି ଏମତି ନଦୀ ଟାଇପ ର ଅଛି। ଟିକେ ଯାଉଚି ସେଠି ପାଣି ପାଣି ଶୀତଦିନ ତ ଟିକିେ କମ୍ ପାଣି ଯାଏ ନା। ଯାହାହଲେ ବି ଟିକେ ଟିକେ କମ୍ ପାଣି ଯାଉଚି କି ଆଉ ସେଇଠି ଅଛି ମାନେ ଏମତି ସେ ଯୋଉ କଣ ସେ ଯୋଉ ଗୋଟେ ଗଛଟେ କୋହୁଚନ୍ତି? ପ୍ରା ଶାଳୁଆବଣ ଶାଳୁଆବଣ।
ହଁ ହଁ ଶାଳ ବରସ
ହଁ ଶାଳ ଗଛ ଯାକ ଶାଳ ଗଛ ଯାକ ସେଇଠି ହେଇକି ଅଛି ବଢ଼ିଆ ମାନେ ଭଲ ଜାଗା ହେଇଛି। ସେଇଠି ତ ଗୋଟେ ଥରକ ଯିବ ବଲେ ବି ସେ ଗୋଟେ ଜାଗାରେ ମାନେ ତିନି ଚାରିଟା ମାନେ ଗ୍ରୁପ୍ ସେଇଠି କରୁଥିବେ। ବଜିଟା।
ହଁ, ଭୋଜି ତ ସେମିତି ଆଉ।
ହଁ ଜାଗାଟା ଖାଲି ରହୁନି ଆକ୍ଚୁଆଲି।
ହୁଁ, ହୁଁ। ଏଇଠି ଯୋଉ ଆମର ଆମଛି ପିଲା ଚାଲନ୍ତି। ସେଠିକି ବି ତ, ସେଠିକି ବି ମୁଁ ଯାଇଥିଲି ହେଲା। ସେଠି ବି-ଇ ମାନେ ବହୁତ। ଜଣ ଭଜି ବହୁତ ବହୁତ ମାନେ ତାଙ୍କର ଦଳ କରୁଥିଲେ।
ହଉ ସେଠି ତାହେଲେ ମାନେ ଭୋଜିଟା କରୁଛନ୍ତି କୋଉଠି? ସେ ତ ଡ୍ୟାମ୍ ଟା ଅଛି ଆଉ ସିଧା ରାସ୍ତା ଯାଇଚି, ମାନେ ତମେ ସେ ଯୋଉ ରାସ୍ତା ଆଗକୁ ଯିବ। ନା ଡ୍ୟାମ୍ ପଶିବା ପୂର୍ବରୁ।
ନାଇଁ, ଏପଟେ ତମେ ଯଦି ମନ୍ଦିର ଦେଇକିନା ଯିବ ହେଲାକି ମନ୍ଦିର ଦେଇକିନା ତମେ ଯଉ ଗାଁ ଯିବ୍ ସେଠିକି ଯିବ, ତାହେଲେ ପ୍ରଥମେ ତ ସେଟା ପଡୁଛି ହେଲା ଆଉ ଟିକେ ଆଗକୁ ଯାଇକି ନା ନାଇଁ ନାଇଁ ସେଟି ଡ୍ୟାମ୍ ଟା ପଡୁଛି, ଆଉ ଟିକେ ଆଗକୁ ଯାଇକିନା ତଳ ହେଇକି ଅଛି ମାନେ ଜାଗା ଟା, ଯୋଉଠି କି ଭୋଜି କରନ୍ତି ସମସ୍ତେ। ହେଲା ହଁ, ତମେ ଦେଖିନ ବୋଧେ ସେଟା! ହଁ, ହଁ, ସେଟା ଲାଗୁଛି ଭୋଜି ମାନେ ଜାଗାଟା ପରିକା ଦିଟା ରାସ୍ତା ଅଛି ସେପଟୁ ହଁ, ଦି ଦିଟା ରାସ୍ତା ଅଛି ସେପଟେ ବି ଗୋଟେ ରାସ୍ତା ଅଛି ନା ସେଠିକି ଯିବାପାଇଁ ତ ହୁଁ।
ମୁଁ ଖାଲି ସେ ଯେଉଁ ଡ୍ୟାମ୍ ଉପରକୁ ଯିବା ପାଇଁ ଯେଉଁ ଗୋଟେ ଉଠାଣି ହେନାହିଁକ କି! ସେ ଉଠାଣି ଉଠାଣି ପରେ ସେ ଯଉ ରାସ୍ତା, ମାନେ ଯଉ ରାସ୍ତା ହେଇଛି ପୁରା ତୁମେ ସେପଟେ ଯେ ଯିବ ଏଣ୍ଡକୁ ପୁରା ତାପରେ ମଝିରେ ଗୋଟେ ଯଉ ଆସିବ ଯଉଁ ବ୍ରିଜଟେ ଯେଉ ହେଇଛି ନଦୀ ଉପରେ।
ହଁ।
ହଁ, ସେଇ ପାଖାପାଖି ସେତିକି ଏରିଆ ଖାଲି ଦେଖିଛି। ଆଉ ଆଖପାଖରେ ବୋଧେ ଗାଁ ଗୋଟେ ବି ଅଛି। କି ନା କଣ! ସେ ଆଖାପାଖି ଗୋଟେ ଗାଁ ଟେ ହେଲେ ଅଛି।
ହଁ, ସେ ତଳେ, ହଁ ସେ ତଳେ ଆହୁରି କଣ କଣ ସବୁ ଅଛ୍? ସେ ଗାଁ ଯାଗ ଅଛି ଏପଡୁ ମାନେ ଯଉଟାକି ଅ ଆଉ ଗୋଟେ ରାସ୍ତା ତାର ଅଛି ସେପଟୁ ଉଁ, ଯୋଉପଟେ କି ପ୍ରଥମେ ପଡିବ ସେ ଯୋଉଟା କି ମାନେ ଭୋଜି ଯୋଉଠେ କରା ହଉଛି, ସେଟା ସେ ଜାଗା ଟା ଫାଷ୍ଟ୍ ପଡିବ ହେଲାକି, ସେପଟୁ ଆସିଲେ ଆ ସେଠି କରାହଉଛି। ଏ ବେ ମାନେ ଦିଟା ରାସ୍ତା, ଏପଟ ଗଲେ ବି ହବ ଆ ସେପଟେ ଗଲେ ବି ହବ। ଦିଟା ରାସ୍ତା ଅଛି, ଆମେ ଯୋଉ ଯାଇଥିଲୁ ସେପଟେ ରାସ୍ତାରେ ଯାଇଥିଲୁ। ସେଥିପାଇଁ ସେ ଜାଗଡା ପ୍ରଥମେ ପଡିଲା।
ଓ ହୋ, ହୋ। ହଉ ଯିବା ତାହେଲେ କେବେ, ମାନେ ସୁଯୋଗ ମିଳିବ ଯଦି ତାହେଲେ କେବେ ଯିବା? ବୁଲାବୁଲି କରିକି ଆସିବା। ହୁଁ ଦେଖିବା କେବେ ଯଦି ଟାଇମ୍ ହେବ ବେଲେ? ଏବେ ତ ଆଉ ଯାଇ ହବନି ଏବେ ତ ବର୍ଷା ପଡିବ ନା, ସେଇଠି ପାଣି ବି ପୁରା ଫୁଲ ହବ ନା। ଆଉ ଥରେ ସେ ଭିତରକୁ ବି ଆଉ ଆଲାଉ କରିବି କି ନାଇଁ କେ ଜାଣି କରୁଥିବେ ଯେ ଟିକେ ଅ ରଖୁଥିବେ ମାନେ ଟିକେ ରେଷ୍ଟ୍ରିକସନ ଟିକେ ହଉଥିବ ହଁ ଭୟ ଲାଗିବ ହେ। ଡ୍ୟାମ୍ ରେ ପାଣି ପୁଣି ବଢିଯିବ ନା ସେଠି।
ହଁ, ହଁ।
ଆଉ ବର୍ଷା ଦିନେ ହେଲେ କୁଆଡେ ଇଚ୍ଛା ହବ ହେ କୁହ ତ ଏତେ ମାନେ ବର୍ଷା ଫର୍ଷା ହଉଥିବ ତାପରେ। ସବୁ ଆଡେ ତ ରାସ୍ତା ବି କାୁଦୁଅ କାୁଦୁଆ ଟାଇପ୍ ର ହଉଛି। ସେ ଗାଡ଼ିରେ ଗଲାବେଳକୁ ବି ସେଇଟା ଟିକେ ସୁବିଧା ଲାଗିବନି।
ହୁଁ, ହୁଁ, ନାଇଁ ସେ
ହଁ ସେ -ସେଇଟା ତ ମାନେ ଭଲ ରାସ୍ତା କରୁଛନ୍ତି କିନ୍ତୁ ଯିବା ପାଇଁ ଯୋଉ ଗାଁ ରାସ୍ତା ଗୁଡାକ ସେଗୁଡାକ
ହଁ ସେଇଆ କହୁଛି ଗାଁ ରାସ୍ତା ଯାକ ହଁ ଗାଁ ରାସ୍ତା ଯାକ ହିଁ ସେଟା ଟିକେ ଖରାପ୍ ଖରାପ୍ ଅଛି ମାନେ ପ୍ରାୟତ ପିଚୁ ରୋଡ ଥିବ ମେନ୍ ରୋଡୁ କୁ ଯୋଉଟା ଲାଗିକି। ଥିବ କିନ୍ତୁ ଗାଁ ଭି ଭିତରକୁ ବୁଲି ବୁଲି ଯୋଉ ରାସ୍ତା ଯାକ ବାହାରିଛି ସେ ଯାଗକ ଟିକେ ଟିକେ ମାଟି ରାସ୍ତା ହେଇଥିବ ନା। ସେଟା ପ୍ରୋବ୍ଲେମ୍। ସେଟା ସେଥର ତ ଗଲାବେେଳେ ବି କେମିତି ଧୂଳି ଜାଗା ପୁରା ସେଟା ଉଡୁଛି। ଏବେ ତ ସେଇଟା ପାଣି ବସିକି ପୁରା ହେଇଥିବ ଟିକେ କାଦୁଅ କାଦୁଅ ଟାଇପ୍ ର ହେଇଥିବ ଟିକେ।
ହଁ ମୋର ଇଚ୍ଛା ହଉ ମାନେ ମତେ ଇଚ୍ଛା ହଉଛି ମାନେ ସେ ମନ୍ଦିର ଯାଇକି ସେପଟୁ ଟିକେ ବୁଲିିକି ଆସିବା ପାଇଁ।
ମାନେ କଣ ଏବେ ଯିବା ପାଇଁ ଇଚ୍ଛା ହଉଛି।
ହଁ।
ନା ପରେ।
ନା ମନ୍ଦିରରେ ତ ମତେ ସବୁବେଳେ ଯିବାକୁ ଭଲ ଲାଗେ ଏବେ ବି ମତେ ଭଲ ଲାଗେ ଯିବା ପାଇଁ। ହୁଁ ମନ୍ଦିର ଟିକେ ଯିବ ଆଉ ସେପୁରରେ ଟିକେ ବୁଲାବୁଲି କରିକି ଆସିବ ଭଲ ଲାଗିବ। କିନ୍ତୁ ସେଟା ତ ଦୂର ହେଇଯାଉଛି ସେଠୁ
ହଁ ଆମର ଏଇଠୁ ହେଲେ ଟିକେ ଦୂର ହଉନି କି ହଁ ଏଇଠୁ ବି ଟିକେ ଦୂର ହଉ। ନା ମୁଁ ତ ଦେଖିଛି ସେ ମନ୍ଦିର ଟା ଦେଖିଛି ଯେ ମୁଁ ସେ ଭିତରକୁ ଯାଇନି କେବେ। ଯିବି ଯିବି ବୋଲି ଭାବୁଛି କିନ୍ତୁ ଯାଇପାରୁନି ମୁଁ।
ନାଇଁ ଯାଅ ଭଲ ଲାଗିବ ସେଠି ତ ଦେବୀ ମାଙ୍କର ମନ୍ଦିର ଗୋଟେ ଅଛି। ହୁଁ, ଭଲ ଲାଗୁଛି ନା ନାଇଁ। ମୁଁ ଯାଇଥିଲି ଗୋଟେ ଥର ଯାଇଥିଲି ମନ୍ଦିର ଭିତରକୁ କାର୍ତ୍ତିକ ପୁଣିମା ରେ ଯାଇଥିଲି।
ଓ କାର୍ତ୍ତିକ ପୂର୍ଣ୍ଣିମାରେ କଣ ସେଠା ଇଏ ବସିଛି କି ମାନେ ଯୋଉ ଦୀପ ଲଗେଇକିନା ଯୋଉ
ନା ନା କାର୍ତ୍ତିକ ପୂର୍ଣିମା ନାହିଁ ଶିବ ରାତ୍ରି ରେ। ଶିବ ରାତ୍ରି ନ ଆଉ କେବେ ଗୋଟେ ଯାଇଥିଲି। ହଁ ସେଇଠି ଶିବ ଠାକୁରଙ୍କର ବି ଅଛି ନା ମନ୍ଦିର।
ହଁ ଅଛି ଅ ମୁଁ ମୁଁ କଣ ଭାବିଲି? ମୁ ଭାବୁଛି ଖାଲି ସେଟା ମାଙ୍କର ହିଁ ମନ୍ଦିର ଅଛି। ଆଉ ଅନ୍ୟ ଦେବା ଦେବୀର ନାହିଁ ବୋଲି ଏତେ ବଡ଼ ମନ୍ଦିର ମାଆଙ୍କର ହିଁ ହେଇଛି ବୋଲି ଭାବୁଛି ମୁଁ।
ହଁ ମାଙ୍କର ତ ମନ୍ଦିର ଅଛି ବରାଳ ଦେବୀ ମାଙ୍କର ଆହୁରି ତା ସାଇଟ୍ ରେ ଗୋଟେ ଶିବ ମନ୍ଦିର ବି ଅଛି।
ହଉ ହଉ ହଉ ହଉ ହଉ ଏ ବର୍ଷ ତାହେଲେ ନିହାତି ଯିବାକୁ ଟ୍ରାଏ କରିବା ସେଇଠିକୁ।
ପୁରା ମାନେ ପ୍ରସିଦ୍ଧ ଠାକୁରାଣୀ ନା ଅ କାହିଁକି ନା ସେପଟେ ମାନେ ସେ ଯୋଉ ଅଛି ଦ୍ୱାର। ମାଆଙ୍କର ଦ୍ୱାର ଯୋଉ ଅଛି ଯୋଉ ଲୋକମାନେ ବି ମାନେ ଯିବା ଆସିବା କରୁଛନ୍ତି ସେ ରୋ ଡ଼ ରାସ୍ତା ଦେଇକି ଠାକୁରଙ୍କୁ ପ୍ରଥମେ ମାନେ ପ୍ରଣାମ କରିକି ଯାଉଛନ୍ତି
ଆଚ୍ଛା ଆଚଛା ହଁ ମାନେ ମୁଣ୍ଡିଆ ହଁ ମୁଣ୍ଡିଆ ମାରିକି ଯାଇଥିବ ମାନେ ସେଟା
ମାନନ୍ତି ଠାକୁରଙ୍କୁ ହଁ
ହଁ ହଁ ହଁ ହଉ ହଉ ଠିକ୍ ଅଛି ତାହେଲେ ଆଉ ରଖୁଛି
ହଁ ହଁ ହଁ ଠିକ ଅଛି